ହାଲୋ ଶୁଭ ସକାଳ।
ଶୁଭ ସକାଳ ମାଡାମ୍।
ହଁ କଣ କରୁଥିଲେ?
ନାଇଁ ମାଡାମ ବସିଛି ଏମିତି ନିଜ ଘର କାମ ଟିକେ କରା ।
ହୁଁ ହୁଁ।
ଆପଣ ନାଇଁ ଖିଆପିଆ ହେଇନି ମାଡାମ୍। ପଢାପଢି କରୁଚନ୍ତି?
ହଁ ଟିକେ ଆମର ଉପନ୍ୟାସ ଗୋଟେ। ଅ ପ୍ରତିଭା ରାଏଙ୍କର ସେଇଟା ଗୋଟେ ପଢୁଥିଲି। ହାଲୋ।
ହାଲୋ ଭଏସ୍ ଶୁବୁଚି?
ଆଜ୍ଞା।
ହଁ ଆପଣ କଣ କରୁଥିଲେ?
ନେ ମୁଁ ନିଜର ଘର କାମରେ ଟିକେରେ ବେସ୍ତ ଥିଲି ଘର କାମ ଚାଲଚି। ସେ ସେଇଥିପାଇଁ ସେଥେରେ ଟିକେ ବେସ୍ତ ଥିଲି।
ଆପଣ କେବେ ଉପନ୍ୟାସ ପଢନ୍ତି ଭଲ ଲାଗେ ଆପଣଙ୍କୁ?
ଆଜ୍ଞା।
ମୁଁ କହିଲି ଆପଣ କେବେ ଉପନିଶ ପଢନ୍ତି?
ଉପନିଶ।
ହଁ ‌।
ନାଇଁ ମ୍ୟାଡାମ, ମୁଁ କେବେ ଉପନିଶଦ ସେତ ପଢା ପଢି ସେମତି କରିନି। ଗଳ୍ପ ବହି ଗପ ବହି ପଢାପଢି
ଗପ ବହି କଣ ପଢିଛନ୍ତି, ଯେମିତି କି?
ପରେ।
ମୁଁ କହିଲି ଗପ ବହି କଣ ପଢିଛନ୍ତି, ଯେମିତି କିି?
ନାଇ ପିଲାଦିନ ତ ବହୁତ ପ୍ରକାର ପକ୍ରିୟା ଆସୁଥିଲା। ତାକୁ ପଢା ହଉଥିଲା ଆଉ, ମୁଁ ପଢିଛି ଗୋପିନାଥ ମହାନ୍ତିଙ୍କର ମାଟ
ଗୋପୀନାଥ ମହାନ୍ତିଙ୍କର ମାଟି ପଟାଳ କରିଥିଲି। ମାଟି ପଟାଳରେ କଣ, ମୁଁ ମାନେ ଭୁଲି ଯାଇଛି ଟିକେ ମାଟି। କଣ କେମିତି ତାଷ୍ଟୋରୀ ମାନେ ଗପଟି ଥିଲା କହିପାରିବେ?
ନାଇଁ ମ୍ୟାଡାମ ସେମିତି ଏକ୍ଜାକ୍ଟଲି ମନେ ନାହିଁ, ମୁଁ ବର୍ତ୍ତମାନ ସେଇଟା ପଢୁଛି ଚାଲିଛି ସରିନି।
ଓହୋ।
ଆପଣ ଆପଣ କୋଉ ବିଷୟରେ ପଢିଛନ୍ତି ଆପଣ କଣ, ଗୋଟେ ପଢିଛନ୍ତି କୁହନ୍ତୁ?
ମୁଁ ଗୋଟେ ଏବେ ପଢିଥିଲି, ପ୍ରତିଦ୍ଭା ରାୟଙ୍କର ତ, ଆମର ବହୁତ ସାରାଅଛି ଯେମତି ଅଛି ମଲା ଜହ୍ନ ଅଛି ପରି ଜୟ ଅଛି ବର୍ଷା ବୈଶାଖ ବସନ୍ତ ଅଛି। ଆଉ ଗୋଟେ ଶିଳା ପଦ୍ମ ଅଛି ଶିଳା ପଦ୍ମ ଆମର କୋଣାର୍କ ଉପରେ ଲେଖା ହେଇଛି। ଆଉ ଗୋଟେ ଆମର ଛିଟ ଆଜ୍ଞା, ସେ ବି ଅଛି ଆପଣ ଜାଣିଥିବେ ଦ୍ରୌପଦୀଙ୍କ ଉପରେ ଲେଖା ହେଇଛି ମାନେ ଦ୍ରୌ ପେଦିଙ୍କର କେମିତି କଣ ଜୀବନ ଥିଲା କେମିତି ସେ କେମିତି ଜନ୍ମ ହେଇଥିଲେ ଦ୍ରୌପଦୀ ଆମର ଯୋଉ ଅଗ୍ନିରେ ଜନ୍ମ ହେଇଥିଲେ ନା ସେଥିପାଇଁ ତାଙ୍କୁ ଯାଜ୍ଞ୍ୟ ସେନୀ କୁହାଯାଏ। ଯୋଜ୍ଞାରୁ ଜନ୍ମ ହେଇଥିଲେ ସେ ତାଙ୍କ ବାପା ଯୋଜ୍ଞା କରୁଥିଲେ ତ ସିଏ ଆକ୍ ଚୁଲି ମାନେ ଦ୍ରୌପଦୀଙ୍କୁ ଜନ୍ମ କରିବା ପାଇଁ ତାଙ୍କର ଇଏ ନଥିଲା ତାଙ୍ଗର ଥିଲା କିଛି ଗୋଟେ ମାନେ କିଛି ପୁଅ ଜନ୍ମ ସିଏ ଦ୍ରୌପଦୀ ଆକ୍ଚୁଆଲି ଆମର ଏମିତି ଅ ସେ ଯଗ୍ୟରେ ହିଁ ଜାତ ହେଇଛନ୍ତି ତ ସେଥିପାଇଁ ତାଙ୍କୁ ଯାଜ୍ଞା ସେନୀ କୁହାଯାଏ। ତ ସେଇଟା ଆମର ଲେଖ ଦେଖା ହେଇଛି ଯାଜ୍ଞା ସେନୀ ଇରେ ଆଉ ଦ୍ରୌପଦୀଙ୍କର ଆମର ବହୁତ ମାନେ ଅ ତାଙ୍କର ଜୀବନୀ କଥା ଲେଖା ହେଇଛି ଏବେ ମୁଁ ପଢୁ। ଥିଲି ବର୍ଷା ବୈଶାଖ ବସନ୍ତ ଗୋଟେ ସେଇଟା ବି ଆମର ଏମିତି ଅ ନାରୀର ହିର ଋତ ଆମର ଋତୁ କଣ ବର୍ଷାବୈସାଖ ବସନ୍ତ ନ୍ତ ଋତୁ ଗୁଡାକ ଋତୁ ସହିତ ପ୍ରତିଦ୍ଭାରା ଏ ତୁଳନା କରିଛନ୍ତି ନାର ବିର ଜୀବନକୁ ଠିକ୍ ଅଛି ସେଇଟା ବି ଭଲ ଲାଗୁଛି ମାନେ ଭଲ ଲାଗୁଛି ଉପନ୍ୟାସ ଟା ତାଙ୍କର ପ୍ରତିଭ ରାଇଙ୍କର ଭଲ ଲାଗେ ମାନେ ଏମିତି ସେ ଆଧୁନିକ ଚିନ୍ତାଧାରା କୁ ନେଇକି ନାରୀ ମାନଙ୍କର ଇଏ ଉପରେ ସେ ଲେଖନ୍ତି।
ଆଉ କଣ କଣ ଆପଣ ପଢୁଛନ୍ତି? ଫକୀର ମୋହନ ସେନାପତିଙ୍କର କଣ ପଢ
ହଁ ଫକୀର ମୋହନଙ୍କ ସେନାପତି ଙ୍କର ରେବତୀ ପଢିଥିଲି। ଯୋଉ ଆମର ଆସିଥିଲା ସେଇ ଟାଇମରେ ଫକୀର ମୋହନ ସାର୍ କିଛି ପଢିନି ଜାଣିଛି ହଁ ଫକୀର ମୋହନ ସେନାପତିୀ ତ ଆମର ସେଇ ଯୁଗରେ ଆମର ଯେତେଳେ ସ୍ଵାଧୀନତା ସଂଗ୍ରାମ ଚାଲିଥିଲା ଯେତେବେଳେ ଆମର ଥିଲା ଆମର ଓଡିଶାକୁ ଏକ ସନ ଓଡିଶାକୁ ଆମର ଜିଲ୍ଲା ଇଏ ଉପରେ ଦିଆ ହେଇଯାଉ। ଥିଲା ଦିଆ ହେଇ ନଥିଲା ସେଇ ଟାଇମ ରେ ତାଙ୍କର ଲେଖା ଗୁଡାକ ବହୁତ ବାଧିଥିଲା ମାନେ ଲୋକମାନଙ୍କୁ ବହୁତ ଜାଗ୍ରତ କରିଥିଲା। ଫକୀର ମୋହନ ସେନାପତିଙ୍କର ଲେଖା ଗୁଡାକ।
ସେ ସେ କାଳର ଲେଖା ଯୋଉ ଗୁଡ଼ା ଥିଲା ଯାହାବି ଥିଲା ଗୋପବନ୍ଧୁଙ୍କର ହଉ, ଫକୀର ମୋହନ ସେନାପତିଙ୍କର ହଉ, ସେଟା ଜା ପ୍ରତି ଭାରି ଲୋକଙ୍କୁ ମନରେ ଗୋଟେ ପ୍ରେରଣା ର ଗୋଟେ ସ୍ରୋତ ଗୋଟେ ଉତ୍ସ ଭଳିଆ ଥିଲା, ଲୋକ ତା ଦ୍ଵାରା ବହୁତ ପ୍ରଭାବିତ ହଉଥିଲେ।
ଓଡିଶାକୁ ଏକ ସ୍ଵତନ୍ତ୍ର ରାଜ୍ୟର ଯେତେବେଳେ ସମ୍ମାନ ମିଳୁନଥିଲା ସେତେବେଳେ ବି ସେମାନେ ବହି ଲେଖିକି ପୁରା ମାନେ ଅ ଲୋକବାସୀଙ୍କୁ ଜାଗ୍ରତ କରିଥିଲେ କି ଆମ ମାତୃଭାଷା କୁ ବଞ୍ଚାଅ ଏ ସବୁ ବହୁତ କିଛି ଲେଖିଛନ୍ତି ଆମର ଫକୀର ମୋହନ ସେନାପତି। ଆଉ ଲୋକମାନେ ତ ଆଜିକାଲି ମାତୃଭାଷା ନିଜ ଦ୍ଭା ନ ମାତୃଭାଷା କୁ ନିଜେ ସମ୍ମାନ ଦଉନାହାନ୍ତି, ଅଲଗା ଅଲଗା ଆଉ କଣ ଦେବେ। ସେମାନେ ସେତେବେଳେ ସେଇ ଜିନିଷ ଉପରେ ଭାବି ଚିନ୍ତିକି ଲେଖିଥିଲେ।
ହୁଁହୁଁ କଳା ସାହିତ୍ୟ ଉପରେ ଏ ଆପଣଙ୍କର କାହାକୁ ମାନେ କାହାଙ୍କୁ ପଢିବା ପାଇଁ ଭଲ ଲାଗେ, ମନେ କରନ୍ତୁ ମୁଁ ଯଦି କହିବି ମାନେ ଆମର ଓଡିଆ ଜାତିକୁ ମାନେ ଯେତେବେଳେ ଆମ ଭାଷାକୁ ଆଚୁକୁଆଲି ପ୍ର ମାନେ ସମ୍ମାନ ମିଳୁନଥିଲା ଠିକରେ, ଓଡିଆ ଜାତିକୁ ଲୋକ ମାନେ ଏତେ ଆଦୃତ ନଥିଲା। ସେତେବେଳେ ଫକୀର ମୋହନ ସେନାପତି ତାଙ୍କର ଲେଖା ଆଁ ଆଁହ ତାଙ୍କର ଲେଖା ମଧୁସୂଦନ ଦାସଙ୍କର ଲେଖା ସେଗୁଡା ଲୋକମାନ
ବୀର କିଶୋର ଆଉ ଜଣେ ଥିଲେ ବୀ ରୋ କିଶୋର ମନେଅଛି ଆପଣଙ୍କର ବିରୋକିଶର ଗୋଟେ ସ୍ଵାଧୀନତା ସଂଗ୍ରାମୀ। ସ୍ଵାଧୀନତା ସଂଗ୍ରାମ ବେଳେ ସିଏ ବି ଗୋଟେ ଲେଖିକି ପୁରା ଜାଗ୍ରତ କରିଥିଲେ ବୀରୋ କିିଶୋର ରାୟ।
ଆମର ଜାତୀୟ କବି।
ହୁଁ ଜାତୀୟ କବି।
ବୀରୋ କିଶୋର ଆଉ ଓଡିଆ କଳା ସାହିତ୍ୟ ଲ ଲଳିତ ଉପରେ କାହାର ମାନେ ମତେ ଉପେନ୍ଦ୍ର ଭଞ୍ଜଙ୍କର କିଛି
ହଁ ଉପେନ୍ଦ୍ର ଭଞ୍ଜଙ୍କର ତ ତାଙ୍କର ସିଏ ବେଶୀ ଲେଖନ୍ତି। ଆ ହଁ ଛନ୍ଦ ଅଳଙ୍କାର ଦେଇକି ଲେଖନ୍ତି। ସିଏ ବେଶୀ ପ୍ରକୃତି ପ୍ରେମୀ। ମାନେ ପ୍ରକୃତିର ଯେମତି ପ୍ରକୃତିର ସୌନ୍ଦର୍ଯ୍ୟ ଉପରେ ସେ ବେଶୀ ଲେଖନ୍ତି ଉପେନ୍ଦ୍ର ଭଞ୍ଜ।
ଉପେନ୍ଦ୍ର ଭଞ୍ଜଙ୍କର ଆପଣ କଣ କଣ ଜାଣିଛନ୍ତି ଲେଖା?
ନାଇଁ ମ୍ୟାଡାମ ମୁଁ କିଛି ପଢିନି ମାନେ ତାଙ୍କର ପିଲାଦିନେ ଯାହା ଟିକେ ଟିକେ ଆମେ ପଢୁୁଥିଲୁ ସେତିକି ବା ମୋତେ ଏରିଆ ଅଛି ମୁଁ ତ କେବେ ପଢିନି ସେମିତି ବେଶୀ ଇଏ କରିକି ସୁବିଧା ମତେ ମିଳିନି। ତଥାବି ମୁଁ ଆଶା ରଖିଛି ଉପେନ୍ଦ୍ର ଭଜଙ୍କର କିଛି ଜିନିଷ ମାନେ ପଢିବା ପାଇଁ। ମୁଁ ପଢିବା ଭିତେରେ ଫକୀର ମୋହନ ସେନାପତିଙ୍କର ଆପଣ ଯେମିତି କହିଲେ ରେବତୀ ଆଚ୍ଛା ରେବ ରେବତୀ ବିଷୟରେ ଟିକେ କିଛି କୁହନ୍ତୁ ତ।
ରେବତୀ ବିଷୟରେ ମାନେ ମୁଁ ଏମତି ଜାଣିଚି କି ମାନେ ସେ ତାଙ୍କୁ ପଢେଇବାକୁ କୁ ଦଉନଥିଲା ତାଙ୍କର ଗୋଟେ ଜେଜେମା ଆଉ ଗୋଟେ ଥିଲା ଯୋଉ ଆମର ଅଛି ଲୋ ରେବ ଲୋ ନିଆ ଲୋ ଚୁଲି ଏଇଟା ଥିଲା ନା ଆମର ରେବତୀ ଇଏରେ ଲେଖା ହେଇଥିଲା ଆପଣ ଦେଖିବେ କେତେବେଳେ। ସେଇଟା ଆମର ନାରୀ ମାନଙ୍କୁ କିମିତି ସମ୍ମାନ ଦଉନାହାନ୍ତି ଗୋଟେ ନାରୀ ଚାହିଁଲେ କିମିତି ଆମର ସମାଜକୁ ବଦଳେଇ ଦେଇ ପାରିବ ମାନେ ଲୋକମାନେ କଣ ଭାବୁଚନ୍ତି? ହଁ ଝିଅ ପିଲା ଟା କଣ କରିବ କିଛି ପାଠ ପଢିବ କଣ ହିଁ ପାଠ ପଢିକି କଣ ହିଁ କରିବ ନାଁ। କିନ୍ତୁ ଝି ଗୋଟେ ଝିଅ ପିଲା ହିଁ ଚାହିଁଲେ ସମାଜକୁ ବଦଳେଇ ପାରିବ ସମାଜକୁ ସବୁ କିିଛି କରିପାରିବ। ସେଇଠି ସେଇଟା ଲେଖା ହୋଇଚି ମାନେ ନାରୀ ଉପରେ ଲେଖା ହେଇଚି। ଗୋଟେ ଆମର କାଳିଦାସଙ୍କ ଲେଖା ଜାଣିଥିବେ। କାଳିଦାସଙ୍କର ଯୋଉ ମେଘ ଦୂତମ ହଁ ମେଘ ଦୂତ। ହଁ ଆମର ଯୋଉ ମାନେ ସେ ମେଘ କୁ ଆମର ଯେତେବେଳେ ଇନ୍ଦ୍ର ଶ୍ରାପ ପାଇକି ଯେତେବେଳେ ଆମର ଥିଲେ ଆସିକି ପୃଥିବୀରେ ଥିଲେ। ସେତେବେଳେ ସେ କଣ କରିଚନ୍ତି ତାଙ୍କ ସ୍ତ୍ରୀଙ୍କୁ ଅ କିଛି ଚିଠି ଲେଖିଚନ୍ତି। ଯୋଉଟା କି ସେ ମେଘଙ୍କ ସା ମେଘ ସାହାଯ୍ୟରେ ସେ ଚିଠିଟାକୁ ପଠେଇଚନ୍ତି। ତ ସେଇଟାକୁ ବର୍ଣ୍ଣନା କରିକି ସେଟା ଗୋଟେ ଆମର ଏମିତି ଗୋଟେ ଲେଖା କାଳିଦାସଙ୍କର କାଳିଦାସ ସେଇଟା ଗୋଟେ ଲେଖିଚନ୍ତି ଆଉ। ମତେ ସେଇଟା ଭଲ ଲାଗେ। ମାନେ ସେ ମେଘକୁ କେମିତି ପ୍ରକୃତିକୁୁ କେମିତି ତାଙ୍କର ନିଜର ମନର ବ୍ୟଥା କହିଚନ୍ତି। କିରି କେମତି ତାଙ୍କ ନିଜ ସ୍ତ୍ରୀଙ୍କ ପାଖୁକୁ ସେ ଚିଠି ଟା ପଠେଇଚନ୍ତି। କାରଣ ସିଏ ତ ଯାଇପାରିବେନି ନା ସେ କାରଣ ଅଭିଶାପ ପାଇକି ଆସିକି ଥିଲେ ପୃଥିବୀରେ। ତ ସେଇ ଜିନିଷଟା ମେଘା ଦୁତ୍ତମ ରେ ଲେଖା ହେଇଚି।
ବହୁତ୍ ଭଲ ଭାବରେ ବର୍ଣ୍ଣନା କରିଛନ୍ତି ସେ। ହାଲୋ।
ହାଲୋ।
ଉଁ ହୁଁ ଆପଣ ଖାଇଛନ୍ତି କଣ?
ହଁ ସକାଳୁ ଜଳଖିଆ ସରିଛି କିନ୍ତୁ ଖିଆପିଆ ହେଇନି କିଛି।
ହୁଁ ଜଳଖିଆ ଖଣ?
ଜଳଖିଆ ଖିଆହେଇଥିଲା ଉପମା ହେଇଥିଲା ଖିଇଆହେଇଥିଲା ସକାଳୁ ଆପଣ?
ମୁଁ ଚକୁଳି ଖାଇଥିଲି। ଚକୁଳି ଦେହ ପାଇଁ ଭଲ ନା।
ନାଇ ଘର ଖାଇବେ ନିହାତି ତିନି ଚାରି ପ୍ରକରେ ଯତ୍ନ ଦ ସିଆଟା ଭଲ।
ହଁ।
ସକାକୁ ଟିକେ ଚଲାବୁଲା କରି ଘର ଖାଇବା ଖାଇଲେ ବିଶେଷ ବାହାର
ହଁ।
ଆଉ ଆମର ଚକୁଳିରେ ବି ଭଲ ବ୍ୟାକ୍ଟେରିଆ ମାନେ ମାନେ ବଢିଥାନ୍ତି। ଚକୁଳିର ଆମର ଯେତେବେଳେ ଆମର ରଖେ ଚକୁଳିର ତିଆରି କରାହେଇକି। ତ ସେଥିରେ ଭଲ ବ୍ୟାକ୍ଟେରିଆ ବି ବଢିଥାନ୍ତି ତ ଯୋଉଟା କି ଦେହ ପାଇଁ ଆମର ଭଲ। ଆଉ ଜାଣିଛନ୍ତି ଆପଣ ଦେହ ଖରାପ ହେଇଗଲେ। କିଛି ଖରାପ ହେଇଯିବ ହଁ ପାଚନ ପାଇଁ ବି ସେଟା ଭଲ। ହୁଁ। ଆଉ ଆପଣଙ୍କ ଦେହ ଭଲ ଅଛି। ହାଲୋ ଉ। ହାଲୋ।
କ କରୁଛ ନା ହାଲୋ ମୁଁ କହିଲି ସକାଳୁ ଆ ଆପଣ ମୁଁ କହିଲି ସକାଳୁ ଆପଣ କିଛି ଜଲ ଉଁ ସକାଳୁ ସକାଳୁ ଆପଣ। ଅ ଭୁଗ କରୁଛୁନା।
ହଁ ହଁ ହଁ ଚାଲା ବୋଲି ମୁଁ ଆଚୁଆଲି ସନ୍ଧ୍ୟାରେ କରୁଚି। ସକାଳେ ମତେ ଏତେ ସମୟ ମିଳୁନି ତ ମୁଁ ଟିକେ ସନ୍ଧ୍ୟାରେ ଚାଲିବାକୁ। ଯାଉଛୁ ଆଉ ଚାଲିବା କଥା କାରଣ ଚାଲିଲେ ଆମର ସବ ଭଲ ରହିବ। ରକ୍ତ ସଞ୍ଚାଳନ ହବ ଦେହ ଠିକ୍
ଶରୀର ପାଇଁ ଟିକେ
ଠିକ ବି ଲାଗେ ମାଇଁଡି ଫ୍ରେସ ବି ଲାଗେ ହୁଁ। ବ୍ୟାୟାମ କରିବା କଥା ଦେହ ଠିକ୍ ରହିବ।
ରଅ।
ହୁଁ ହାଲୋ ଆଛା ଆପଣ। ଯାଆନ୍ତୁ କଣ ଘର କାମରେ ବ୍ୟସ୍ତ ଥିଲେ ଟିକେ କରିବେ ଆଉ।
ଆଜ୍ଞା ପୁଣି କଥା ହବା।
ହଉ ରଖୁଛି ହଁ ହଁ ରଖୁ
ରଖିଲି ଆଜ୍ଞା ଆଜ୍ଞା ଆଜ୍ଞା।